ହାଲୋ। ହାଲୋ। ହାଲୋ।
ହାଲୋ।
ହଁ।
ଆ କଣ କରୁଥିଲ।
କିଛି ନାଇଁ କୁହ ବସିଚି ତମେ କଣ କରୁଥିଲ।
ମୁଁ ବି ବସିଥିଲି ଭାବିଲି ଟିକେ କଲ୍ କରିକି କଥା ହେଇଯିବା।
ଓହୋ। ଆଉ ଯେଉଁ କହୁଥିଲି କି ତମର ସେପଟେ ଯେଉଁ ଏଁ ଏଁ ମାନେ ମକର ସଂକ୍ରାନ୍ତି ଭକ୍ରାନ୍ତି କରନ୍ତି?
ହଁ ମକର ସଂକ୍ରାନ୍ତି ହୁଏ ଠାକୁରଙ୍କ ପାଖରେ। ଆଉ ଘରେ ମାନେ କଣ ସେ ପଣା ଦିଅନ୍ତି ତୁଳସୀ ଚଉରା ତା ଉପରେ ଠେକିରେ ବାନ୍ଧିକି ଆଉ କଣ ଠାକ୍ ଗୁଡ଼ ଉଡ଼ା ହୁଏ ଠାକ୍ ବେଲପଣା କରି ପିଉ ଆଉ ଠାକୁରଙ୍କ ପାଖରେ ଯାତ୍ରା ପଡ଼େ ଆମର ହାଲୋ। ହାଲୋ। ହାଲୋ।